ଓଃ ହ୍ୟାଲୋ।
ହଁ ହଁ ଦିଦି କଣ କରୁଛ?
ଏଇଟି ବସ୍
ଆଁ ମୁଁ ଛାତରୁୁ ଆଇ ଚୁଆ।
ଆଉ କଣ ଖାଇବା କିଛି ଆଜି।
ମୁଁ ରୁଟି ମଟର ଆଳୁ ତରକାରୀ।
ରାତିରେ ରାତିରେ କଣ ଉଁ ପ୍ରତେକ ଦିନ ରୁଟି।
ହୁଁ ନାଇଁ ଯୋଉ ଦିନ ଆଇଁଷ ପାଇଁଷ ହୁଏ ସେଦିନ ଭାତ ହୁଏ ନହେଲେ ସବୁଦିନ ରୁଟି। ମାନେ ରବିବାର, ବୁଧବାର କୁ ଶୁକ୍ରବାର।
ଆଉ କଣ
ପଢେନି ଏବେ କିଛି ଏଇନା ଯାଇଥାନ୍ତି ପଢିବାକୁ ଆଉ ଏଇନା ଯାଇ ଆଉ ଟିକେ ପରେ ଯାଇଥାନ୍ତି ଲେଖିଥାନ୍ତି ଆଉ।
କଲେଜ ଖୋଲିଗଲାଣି ତମର କଲେଜ ଖୋଲିଗଲାଣି ନାଇଁ ବା ଆମର ବାଇଶି ରେ ଖୋଲିବ।
ଆମର ଖୋଲି ସାରିଲାଣି।
ଖୋଲିସାରିଲାଣି ଆମର ବାଇଶରେ, ବାଇଶରେ ଖୋଲିବ ଆଉ। ଆଉ ତମ ପୋଟେ କଣ, କୋଉ ପର୍ବପର୍ବାଣୀ ମାନେ ଭଲ ସେ ପାଳନ କରାଯାଏ।
ଆମର ସବୁ।
କୋଉ ପର୍ବ ମାନେ ତୁମୋ ଗାଁରେ ହଉ ଅଷ୍ଟପ୍ରହର
ହଁ ହଁ ଗାଁରେ ଅଷ୍ଟପ୍ରହରି ହନୁମାନ ଯଜ୍ଞ ଯଜ୍ଞ ରଜ ସବୁ ଆମର ଭଲରେ ହୁଏ ଏଠି। ସବୁ ତ ଭଲ ହୁଏ ଆଉ ହୋଲି ଫୋଲି ସବୁ।
ସବୁୁ ପୁରା ବଢିଆ ସେ ପାଳନ ହଏ।
ହୁଁ।
ଆଉ ଏଥର ତମର
ଓହୋ ତମର।
ଫିପତ ବା।
ତବେ ମୋ ଦିଦି କି ମେସେଜ କରୁଥିଲ ମୋ ଦିଦି କହୁଥିଲା।
ତୁମ ଦିଦି ହଁ ବୋଧେ କରିଥିବି।
ସେ ପୂଜା ବୋଲି ଗୋଟେ ଝିଅଟା ସେସ୍ କରିଛି ପରସନାଲି ମୁ କହିଲ ହଁ ସେ ମତେ ଥିଲେ।
ତମର ଯାଜପୁର।
ହୁଁ। ଯାଜପୁର ରୋଡ ନୁହଁ। ଏଇ ପାଖ ଖେ କଟକ ଠାରୁ ଆଳପୁ ବାଟ। ଛତିଆ ବଟର ଠାକୁର ଥିବ
ଛତିଆ ବଟ
ହୁଁ ସେଇଠି ତମ କଲେଜରେ କୋଉ କୋଉ ଅନର୍ସ ସବୁ ଅଛି ନା ସବୁ ଅନର୍ସ ଅଛି
ଆମ କଲେଜରେ ତ ବହୁତ ସାରା ଅନସଃ ଅଛି କହିବି
ତମ ଘରଟା କୋଉଠି ଭୁବନେଶ୍ୱର ନା ନା କଟକ ଭୁବନେଶ୍ୱର
ହଁ କହିବି କି କୋଉ ଅନର୍ଷ ସବୁ ଅଛି
ହୁଁ
କହିବି କି କେଉଁ ଅନର୍ଷ ସବୁ ଅଛି
ହୁଁ କହୁନା
ଓଡ଼ିଆ ଇଂଲିଶ ହିନ୍ଦୀ ସାଂସ୍କ୍ରିକ ଆଉ ପଲିଟିକାଲ ସାଇନ୍ସ ଇକୋନୋମିକ୍ସ ଜର୍ଣାଲିଜିମ୍ ଆଉ ସାଇନ୍ସର ମ୍ୟାଥ୍ ଆ କେମିଷ୍ଟ୍ରି ବଟନି ଜୁଲୋଜି ଆଉ ବାୟୋଟେକ୍ ଟେକ୍ନୋଲୋଜି ଆଉ କମର୍ସ
ପିଜି ପିଜି ହେରି କା।
ପିଜି ବି ଅଛି। ଅଛି ବିଡ଼ି। ବି ଅଛି ଆଉ ଏମ-ବି-ଏ ବି ଆଛି। ବି ଅଛି। ସବୁ ସବୁ ଅଛି ରମାଦେବୀ।
ଓ ରମାଦବି ହୋ। ହଁ ତମର ଇକୋନୋମିକ୍ସ ପିଲା କିଏ ସାଙ୍ଗ ଅଛନ୍ତି।
ଏକୋନୋମିକ୍ସ ନା ସେମିତି ନାହାନ୍ତି।
ହଁ।
ଆଉ ତମର ନୋଟ ସବୁ ବନେଉଚ ନା। ନୋଟ ସବୁ ବନଉଥିବ।
ହଁ।
ପ୍ଲସ୍ ଥ୍ରୀ ସରିଲେ କଣ ପିଜି କରିବେ ବୋଲି ଭାବିଛ ପୁରା
ହୁଁ।
ପିଜି ପରେ କଣ କରିବ।
ଦେଖିବା ଆଉ। ଟାଇମ୍ ଅଛି ତ ଘରେ ଯାହା କହିବ ସେୟଆ କରିବି ଆଉ।
ହଁ ଘରେ ଯାହା କହିବେ କରିବ ନା ତମ ଇଚ୍ଛା ଯୋଉଟା ସେଇଟା କରିବ।
ହଁ ଘରେ ଯାହା କହିବେ ସେୟା କରିବି। ମୋର ଇଚ୍ଛା ହେଲେ କିଛି ନାଇ ଘର ଲୋକ ଯାହା କହିବେ ସେୟା କରିବି ଆଉ।
ହୁଁ। ଆଉ ଆଜି କଣ ବର୍ଷା ହେଇଥିଲା।
ନାଇଁ ଆଜି ସକାଳୁ କିନ୍ତୁ ଉଠେଇଥିଲା ବର୍ଷା ପାଗ ପୁରା ଦେଇଥିଲା ରଜପାଗ ଦେଇଥିଲା ପୁରା ସକାଳୁ ଏ ପର୍ଯ୍ୟନ୍ତ ପୁରା ଟିକେ ବି ଖରା ନାହିଁ।
ଏପଟେ ଆଜି କିନ୍ତୁ ଖରା ହଉଥିଲା ଟିକେ ଟିକେ।
ଇଆଡ଼େ ମେଘ ପାକ ଦେଇାଇଥିଲା ସକାଳୁ। ଭଲ ତମେ ଖାଇଥିଲ କଣ?
ହଁ ମୁଁ ଖାଇଛି। ଖାଇଥିଲି ଭାତ, ଡାଲି। ଆଉ କଲରା ଭଜା ଆଉ କଲରା ଆଳୁ ଭଜା।
ଆଜି ରାତି କି କଣ ହବ ରୋଷେଇ?
ରାତିରେ ରୋଷେଇ ସେ ହେଇନି ଷ୍ଟାଟ୍ ଅବିକା।
ଓଃହୋ।
ଷ୍ଟାଟ୍ ହେଇନି ହବ ଲେଟ୍। ଏବେ ତ ହ ଖାଇବା ହେଉଛି ଆଉ। ଶୋଇଲା ବେଳକୁ ବି ଲେଟ୍।
ହଁ ଆଜିିକା
କଲେଜ ତ ଖୋଲିନି ଆଉ। ଘରେ ଅଛି ଆଉ।
କଣ କରୁଛ ଘରେ ରହି ବୋର ଲାଗୁନି।
ନା କିଛିି ବି ବୋର ଲାଗୁନି ଅଭ୍ୟାସ ତ ହେଇଗଲାଣି ଆଉ। ଘରେ ରହ ନହେଲେ ହଁ। ଘରେ ରୁହ ନହେଲେ ବାହାରକୁ ବୁଲିବାକୁ ଯାଅ ନହେଲେ କଲେଜ ଯାଅ ନହେଲେ ଘର ଭିତରେ ସେମିତି ରୁହ।
ତମେ ତେ ଘରେ ରହି ରହି ବୋର ଲାଗୁଥିଲା।
ଗାଁରେ ବଢ଼ିଆ ସାଙ୍ଗସାଥି ଅଛନ୍ତି ଘରୁ ବାହାରିଲା ମାନେ ସବୁ କିିଛି।
ହୁଁ।
ଏଠି ଘରୁ ବାହାରିଲା ମାନେ କିଛି ନାହିଁ ସବୁ ଅଛି କିନ୍ତୁ କିଛି ନାହିଁ।
ତମ ଘରଟା କୋଉଠି?
ଆମର ନିଜ ଘର ଗାଁ ପଚାରୁଛ ଗାଁ। ନୟାଗଡ଼ ଦ ପଲା।
ନୟାଗଡ଼।
ହଁ।
ଭୁବନେଶ୍ଵରରେ ତୋମେ ରହୁଚ ସମସ୍ତେ ଫ୍ୟାମିଲି।
ହଁ ତୋମେ ଆଉ କଣ? ପଢ଼ିବା ପାଇଁ ରହୁଛୁ ଆଉ। ବାବାଙ୍କର ବି ଏଇଠି ତ ଜବ୍। ଆଁ, ବାବାଙ୍କର ବି ଏଇଠି ଜବ୍। ଏହିଠି ରହୁଚୁ ଆଉ।
ଖ-ଗାଁକୁ ବି ଯାଉନ?
ଗାଁକୁ ଯାଉନା। ବୁଲିବାକୁ ଯାଉ। ଏଥର ବାକି ରଜରେ ଯାଇନଥିଲି। ଗାଁରେ ଜେଜେମା ଜେଜେମା ଜେଜେବାପା ପାଇଁ ହିଁ ଅଛନ୍ତି। ସେ ବେଳେବେଳେ ଆସନ୍ତି ଏଇଠିକି। ବୁଲିକି ଯାଆନ୍ତି। ସିଏ ବି ଏଠିକି ଆସିଲେ ରହିବାକୁ ବି ମଙ୍ଗୁନାହାନ୍ତି। କାରଣ ଏଠି ତାଙ୍କୁ ଘର ଭିତରେ ରହିବାକୁ ତାଙ୍କୁ ଭଲ ଲାଗୁନି। ସେ ତାଙ୍କର ମୁଣ୍ଡ ବାଇଆ ହେଇଯାଉଛି। ସେ କହୁଚନ୍ତି ଆମେ ପଳେଇବୁ। ନେଇକି ଜଲଦି ଜଲଦି ନେଇକି ଛାଡିଦିଅ।
ହଁ।
ଆଉ ତୋମର ଅ, ସାନ ଭାଇ କଣ କରୁଛି? ନା ବଡ଼ ଭାଇ ତୋମର ଭାଇ?
ବଡ ଭାଇ ପା।
ହଁ।
ସେ ଯାଇ, କମ୍ପାନୀ ଯାଇଚି। ଆସିନେ ଆସିବ ଆଟାରେ।
ହଁ।
ଆଉ ତୋମ ବାବା ମମ୍ମି କଣ କରୁଚିନ୍ତି? ହଁ।
ଛି ନହେଲେ ବି ଉଡ଼ିବ। ମାମା ଅଛି ତାହଲେ।
ଆଉ ସବୁ ଭଲ?
ହଁ ଭଲ।
ଆଉ ଲଞ୍ଚ୍ ରେ କଣ ଖାଇଥିଲ?
ଲଞ୍ଚ୍ ରେ କହିଲି ବା ଭା ତ, ଡାଲି ଆଉ ହଁ କଲରା ଭଜା, ଆଳୁ
ଓ ହୋ।
ଲେମ୍ବୁ
କଣ ସାଡେ ପରିବା ବହୁ ରେଟ୍ ନା ନାହିଁ ଶସ୍ତା?
ବହୁତ ରେଟ୍ ହାଇ ପୁରା।
ଡ୍ରେସ୍ ଡ୍ରେସେ ଡ୍ରେସ୍ କଥା ଟିକେ କହିଲ ମୋତେ ଓ ହୋ।
କଣ କହୁଚ ଡ୍ରେସ୍ ସ ତା ନା କ ଅଧିକ ନା କଣ? ସେମିତି ନାହିଁ ଶସ୍ତା ସ ସେମ୍ ତ ଯାଜପୁରରୁ ଏଇଠି ଆଉ କେତେ ବାଟ।
ତଥାପି କୁର୍ତ୍ତୀ ସେଲିଉରେ କେତେଟଙ୍କା ନଉଛନ୍ତି।
କୁର୍ତ୍ତୀ ସେ ତମେ ଟିକେ ଖାଲି କୁର୍ତ୍ତିୀ ଆଣିବ ଦୁଇଶହ। ମାର୍କେଟ ବିଲ୍ଡିଂ। ଆଉ ଯଦି ସେଟ ଆଣିବ ଏମିତି ସାତଶହ ଆଠଶହ ପଡିଯିବ।
ଭଲ ଏଠି ଆମର ହଜାର ବାରଶହ ପନ୍ଦରଶହ। ନର୍ମାଲ ନୁହଁ ସେଟ ବାଲା।
ସମ୍ବଲପୁରୀ ତମକୁ ଭଲ ଲାଗେ ପିନ୍ଧିବାକୁ?
ମୁଁ କେବେ ପିନ୍ଧିନି।
ସମ୍ବଲପୁରୀ ମୋତେ ଭଲ ଲାଗେ।
ତମର କଲେଜ୍ ଡ୍ରେସ ସେମତିଆ ନା କଣ। ସମ୍ବଲପୁରୀ।
ସମ୍ବଲପୁରୀ।
ହୁଁ କୋଉ କଲର କହିଲ।
ମୁଁ ଅ ସ୍କାଏ।
ହଉ। ଆମର ପିଙ୍କ୍। ପିଙ୍କ୍ ପିଙ୍କ୍।
ପିଙ୍କ୍ ନା ଗୋଲାପୀ ଗୋଲାପୀ ଗୋଲାପୀ।
ଏତେ ପୁରା ଗୋଲାପି ନୁହ ଫିକା ଗୋଲାପି ୱାଇଟପିଙ୍କ ଯଉ ସେମତିକା ସେମତି ଫାଷ୍ଟ ଭାବୁଥିଲୁ ଫାଷ୍ଟ ପ୍ଲସ୍ଟରେ ଥିଲେ ସ୍କାଏକଲର୍ ପ୍ଲସଟୁରେ ଥିଲେ ସ୍କାଏକଲର୍ ଯେମିତି ସପ୍ତମ ଅ ସପ୍ତମ ଶ୍ରେଣୀରେ ଡ୍ରେସ୍ ନୁହଁ ସେମିତିକା ତାପରେ ହଁ ହଁ। ତାର ପ୍ଲସଥ୍ରୀରେ ଟିକେ ସିଏ ହେଲା ପି ହେଲା ହେଲା
ତ ଦେଖିବ ସ୍କୁଲଡ୍ରେସ୍ ଭଳିଆ ଲାଗିବ ଦୂରରୁ ଆଉ ପ୍ଲସଟୁ ପିଲାମାନଙ୍କର ଆଉ। ଆଉ ମାମା ବା ବା ସମସ୍ତେ କଣ କରୁଛନ୍ତି। ହ୍ୟାଲୋ।
ଓ ହୋ।
ଆମ ବାବା ସମସ୍ତେ ଏବେ କଣ କରୁଛନ୍ତି?
ଏ ବୋଉ ବାରିଆଡେ ଯାଇଛି ବାପା ଗାଈ ବାନ୍ଧୁଥିଲେ ଆଉ। ତୁମେ ହିନ୍ଦୀଗୀତ ଦେଖ।
ହଁ ଦେଖେ।
ଫିଲିମ୍ ଦେଖ।
ହଁ ଦେଖେ।
ହଁ ଦିନ ତମେ କିଏ କାମ କରୁଛ ହର ହରର ମୁଭି ଦେଖୁଛ ହରର ମୁଭି ଦେଖୁଛ। ସବୁ ଦେଖୁଛ ନା ତେଲଗୁ ଦେଖୁଛ ବ୍ରିଟିଶ୍ ଦେଖୁଛ। ବିି ଟି ଏ ସ୍
ବିି ଟି ଏ ଶ୍ ହଁ ଟିକେ ଟିକେ ଆଗରୁ ଦେଖୁଥିଲି ଏବେ ଟିକେ କମେଇ ଦେଇେଇଛି। ହଁ ବା ଆଗରୁ ଦେଖୁଥିଲେ ଏବେ କମେଇ ଦେଇଛି।
ହଁ ମୁଁ ବି ଦେଖୁଥିଲି ମାନେ ଏବେ ବି ଅଛି ଶୋର୍ଟରେ ଦେଖୁଛି ଏମତି ଲଙ୍ଗଭିଡିଓ ଦେଖୁନି। ବିଟସ ଦେଖୁନି କି ଡ୍ରାମାବି ଦେଖୁନି କି ସେଇ ଡ୍ରାମାବି ଦେଖୁନି।
ହଁ ତୁମ ଗାଁରେ କଣ ପଢ଼ିବା ହଁ କହିଲେ ତୁମ ଗାଁରେ ପଡ଼ୋଶୀମାନେ ସବୁ ଭଲ କହିଲେ ତୁମ ଗାଁରେ ସବୁ ପଡ଼ୋଶୀମାନେ ହଁ
ହଉ।